ସେତେବେଳେ ଯେତେବେଳେ ହଁ ମୁଁ ଶୁଭୁଚି ହଁ ହଁ। ଯେତେବେଳେ ଯିବୁ ଶୁଭ ସଖାଳ‌‌।
ସୁୁବ ସକାଳ ଆଜ୍ଞା।
ଆଉ କଣ କରୁଛନ୍ତି? ଏଇଠି ଗାଧୋଇ ପାଧୋଇ ବସିଛି, ଆଉ ଏ ଟିକେ ଆଉ ହବନି ପୂଜା ପାଠ କ ବସେଇଛି ଚା ଫାଟ ପିକ ଆଉ।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କର ଗାଧଆ ପଧଆ ସରିଲାଣି କାମ ସୁନ୍ଦ ସବୁ
ଉଠିବା ପାଇଁ ବସିକି ଚା ପିଉଛି
ଆ ଥଣ୍ଡା ହେଇଯ ଜିରା
ହଁ ହଁ ହଁ ଥଣ୍ଡା ହେଇଛି।
ହଁ ପଟ ଦେଇ ଆ ସୁଗୁଛି ପାଟିରେ ସେ ସେମତି ଆଉ ଆଉ। ଟିଫନ୍ କଣ ବନେଇବେ ପିଲାଙ୍କ ପାଇଁ
ହଁ ଛୁଆଟାର ଦେହ ଆ ମମ ପୁଅଟାର ବି ଦେହ ଭଲ ନାହିଁ ଥଣ୍ଡା ତାକୁ ହେଇଛି ଶୋଇଛି ଏ ପର୍ଯ୍ୟନ୍ତ ଉଠିନି, ସେ ଉଠିଲେ ଯାହା କହିବ ଆଉ ଇପି ହଉ କି ଉପମା
ଯାହା ଫର୍ମାସରେ ହବ ଆଉ।
ହଁ ସେ ଯାହା କହିବ ଖାଇବ ଚକୁଳି ପିଠା ବି ଅଫଛି ଚକଳି
ହ ହଁ। ଆଉ ତାପରେ ଖରା ବେଳେ କଣ ଆଜି ବନେଇବେ ଖାନା?
ଖରାବେଳେ ଏପର୍ଯ୍ୟନ୍ତ ଭାବିନି ଉଠି ଉଠିଲି ତ ଲେଟ୍ରରେ ଆଉ ହଁ ଟରେ ତ ଉଠିଲି ଆଉ। ଦେଖିଆ ଗାଧୁଆ ପାତ ସରଲେ ଦେହଟା ତ ଭଲ ନାହିଁ, କଣ କରିବି ଗୋଟେ ଆଉ ଆପଣଙ୍କର?
ନା ମୁଁ ସେଇ ଏବେ ତ ସେଇ ଇଟ ଇଟିଲି ଆଉ ତରକାରୀ ଏଇ କରିବି ଆଉ ଟିକେ ହଁ କରିବି ତାପରେ ଖରା ବେଳେ ଦେଖିବା କଣ ପରେ ପ ତ ଦେଖି ଯା ଗୋଟେ ବନେଇ ଆଉଛିନା ଡି ସାଇଡ଼ ହେଇନି।
ହଁ ସେଇ କଥା।
ହଁ ଗ୍ୟାସ୍ ଚୁଲି ପାଖ ଗଲା ପରେ ହଁ ଚୁଲି ପା ଗଲା ଠାରୁ
ହଁ ଇଚ୍ଛା ହବ ଯାହା ଆଉ ଆ ହଁ ସେ ହଁ ସେ ଛୁଆ କଣ ପୁଅଝିବ କେତେ ଟଙ୍କା କଣ
ମୋର ଖାଲି ଗୋଟେ ପୁଅ।
କଉ କ୍ଲାସ ରେ ପଢୁଛନ୍ତି?
ଏଇ ସରିଲା ତାର ଏଇ ଯୁକ୍ତ ଦୁଇ ସରିଲା। ଆଉ ହେଉଛି ଇଞ୍ଜିନିୟରିଂ କରିବ ଆଉ ଅଛି ଅପିକା ଯିବ ଗୁଣ ବୁରୁ ଯିବ ଯ ଏଇଠି ଗୁଣବୁରୁ ସେଇଠି ଆଉ।
ଓହୋ।
ତାପରେ ବି ଓଜେଇ ପାଇଁ ତ ଫର୍ମ ଫିଲପ କରିଛି, ଦେଖାଯାଏ କଣ ହଉଛି? ହଁ।
ଆପଣଙ୍କର କଟକ କି?
ନା ଆମ ଘର ଆଚୁଆଲି ଯୋଉ ବାଲିକୁଜା ବାଲିକୁଜା ଆମେ ପାରାଦ୍ୱୀପରେ ରହୁଥିଲୁ। ଏବେ କିନ୍ତୁ କଟକରେ ରହୁଛୁ ଏଇ ସ୍ଵାମୀ ଚାଲିଗଲେ ତ ଏଇ ଦୁ ବର୍ଷ ହବ। ଆଉ ଏଇଠି ମା ପୁଅ ଏଇଠି ଏଇ ପୁଅ ଏଇଠି ପଢୁଛି। ଏଇଠି ପଢ଼ୁଥିଲା, ମୁଁ ଏଇଠି ରହିଥିଲି ସିଡ଼ିଏ ଦଶ ନମ୍ବରରେ ସେ ପଢ଼ୁଥିଲା ଉତ୍କଳ ଇଣ୍ଟରନ୍ୟାସନାଲରେ
ଆଜ୍ଞା ଆଉ ମୁଁ ସେଇଠି ରହିଥିଲି ମା ପୁ ରହିଛି ଆଉ।
ଏ ସେ ଯିବ ଏବେ ତ ତାର ସରିଗଲା ଯିବ। ହଁ। ଦେଖେ ତାପରେ ଭଉଣୀ ଏଇ ଶିଖର ଗୁରୁ ଅଛି, କଣ ରା ତ ଏଇଠି ପଳେଇ ଆସେ ଆଉ ମତେ ଆ ଯାହା ଘରିକେ ଅଛନ୍ତି ପାରାଦୀପୀ। ସେୁ ମତେ କହୁଛନ୍ତି, ପାରଦୀ ପଳେଇ ଆସ ଡାକୁଛନ୍ତି ମ ବାହାଦରୁ ଯିବାକୁ ଇଚ୍ଛା ନାହି ଆଉ। ଗାଁକୁୁ ଯାଇଥିଲୁ ଏବେ ଛୁଟିରେ ଦେଢ ମାସ ଖଣ୍ଡେ ରହିକିରି, ଆସିଲୁ ବାପା ବୋଉ ମାନେ ଶାଶୁ
ଶା ଅଛନ୍ତି ଗାଁରେ ଆଜ୍ଞା।
ଯାଇଥିଲୁ ସେଠୁ ଟିକେ ବୁଲାବୁଲି କରିକିରି ଆସିଥିଲୁ ଆଉ।
ଆଛା।
ଅଛନ୍ତି ତ ସେମାନେ ସେ ଯଠି ଯାଏ ସିଏ ଏବେ ମୋ ସାଥିରେ ଆସିଥିଲା ଗଟେ କହୁଥିଲା ମୁଁ ଯିବି ଯାଇକିରି ତା ବଡ ଆର ନେଇକି ଯିବେ ଛାଡିବା ପାଇଁ।
ଆଉ କଣ? ହଁ, ଆଉ କଣ କରିଆ? ଆଉ ବାବାଙ୍କର କଣ ହେଇଥିଲା, ତାଙ୍କ ବାବାଙ୍କର କି?
ତାଙ୍କ ବାପାଙ୍କର ର କିଛି ନାହିଁ। ଆମେ ପାରାଦୀପରେ ତ ରହୁଥିଲୁ ପୁଅର ଦଶମ ପରୀକ୍ଷା ସରିଲା। ଦ ଦଶମ ଗାଁକୁ ତ ଜମା ଯାଇନଥିଲି। ଦଶ ମ ପରୀକ୍ଷା ସରିଲା ଯାଇଛୁ ଗାଁକୁ ଆମେ ଯିବା ଗାଁକୁ ଯାଇଛୁ ପୁରା ଆଠ ଦିନ ହେଇଛି, ଏ ମଙ୍ଗଳବାର ହେଇ ଗଲୁ, ଆ ଆର ମଙ୍ଗଳବାର ଦିନ, ମାନେ ସେ ସୁ -ଉ ରାତିରେ ଯାଇ ମଙ୍ଗଳଆର ପହଞ୍ଚିଲୁ। ଆର ମଙ୍ଗଳ ଦିନ ଏ ସେମ୍ ତାଙ୍କର ଏ ପ୍ରବଳ ଗ୍ୟାସ୍ ହେଇଗଲା। ଆଉ ତାଙ୍କ ସାଙ୍ଗର ପୁଅ ଗୋଟେ ବାୟ ଯୋଉ ଥିଲା ଜନ୍ମଦିନ, ସେ ରାତି ସାରା ସେଇ ସେଇଠି ରହିଲେ। ରାତ୍ ରାତି ରାତି ଅନିଦ୍ରା ହେଇଗଲେ। ତାପରେ ତ ରାତିରେ ଆସିକିରି କହିଲେ, ମୁଣ୍ଡ ଟା କଣ ହେଇ ମୁଣ୍ଡ କଣ ହେଇଯାଉଛି, ବୋଲି ବ୍ରେନ୍ ଷ୍ଟ୍ରୋକ
ବ୍ରେନ୍ ଷ୍ଟ୍ରୋକ! ଦେଖିଲା ବେଳକୁ ଆମେ ଆଉ ଜାଣିପାରିଲୁନି, ବ୍ରେନ୍ ଷ୍ଟ୍ରୋକ ହେଇଯାଇଛି।
ଏଠୁ ଗାଁରେ ତ, ଆମେ ଗାଁକୁ ଆସିଥିଲୁ। ଗାଁରେ ସେ ଆମର ଗାଡି ଫାଡି ଥିଲା। କିନ୍ତୁ ଡ୍ରାଇଭର ଡ୍ରାଇଭର କେହି ନାହାଁନ୍ତି? ସେ ତାର ପଳେଇଚି। ଆଉ ଗାଁରୁ ଗୋଟେ ଗାଡ଼ି ଡାକି ସଖାଳୁ ମାନେ ରାତି ତିନିଟା ଖଣ୍ଡେ ହବ। ଏ ମୁଁ ଟାଇମ୍ ଦେଖିନି ଏମିତି ହେଇଥିଲା। ତାପରେ ଗଲୁ ହସ୍ପିଟାଲ ନେଇକିରି ଗଲା ଜଗ ସିଂପୁର ଆଇଁଲୁ, ଜଗତସିଂହପୁରୁ କହିଲେ, ନାଇଁ ନେଇ ଯାଅ କଟକ।
ନେଇଆ କଟକ, ହେଠୁ ଆମେ ଡାଇରେକ୍ଟ କିମ୍ସ ନେଇଗଲୁ।
ଆଉ ସେ ସେଠି କିମ୍ସ ରେ ଏକୋଇଶ ଦିନ ଖଣ୍ଡେ ରହିଲେ, ସେ ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା ତା
ତାପରେ ହାର୍ଟ ଚୋକ୍ ହେଇଗଲା ଆଉ। ଓହୋ!
ଆଇଷୁ ରୁ ବାହାର କରି ଆଇଷୁ ରୁ ବାହାର କଲେ ଆଇଷୁ ରୁ ବାହାର ବାହାରିକିରି ଆସିଲା ପରେ ଯୋଉ-ଉ-ଉ ନର୍ମାଲ ୱାର୍ଡ଼କୁୁଆଇଲେ। ଆଉ ସେ ସେଇ ମଙ୍ଗଳବାର ଦିନ! ସେଇ ମଙ୍ଗଳବାର ଦି ନ, ସେ ମଙ୍ଗଳବାର ଦିନ ହିଁ, ମୁଁ ସେ ସେଇଦିନ ତାଙ୍କର ବାରଟା ବେଳକୁ ହେଇ ଏଁ ତି ତାପରେ ପୁଅଟା ତ ଛୋଟ ଦଶମ ପଢୁଥୁଲା। ଆଉ ଗୋଟେ ପୁଅ ଆଉ ସିଏ ବି ବହୁତ ମାନେ, ତା ବାପା ହାତରେ ଅତି କ୍ଲୋଜ ନା ଆଉ। ଅତି ଛୋଟ ପିଲାଟା କେତେ ମାନେ ଦୁନିଆ ଦେ
ହଁ, ହଁ।
ଆଉ ସିଏ। ମମି କି ନା ମୁଁ, ମମି ମୋ ପାଖରେ ମମି ରହିବ। ମୁଁ ମମି କି ଛାଡ଼ିକି ରହିବିନି। ପଢ଼ା ପଢ଼ି ଟୋଟାଲି ମାନେ ପ୍ଲସ୍ ଟୁ ପଢିବ କଣ? କାଳେ ମାନେ ତା କହିବା କଥା ଏଇ ଗାଁକୁ ତ ଗଲୁ, ଆଉ ବାବାଙ୍କର ଏମିତି ହେଲା, ଆଉ ମମି ଯଦି ଗାଁରେ ଏକୁଟିଆ ମାନେ ରହିଲେ। ଆଉ ମମିର ବି କେହି ଉ ବୁଝିବେନି। ତା ସେ ତାର କଣ ହେଇଯିବ, ତାର ଗୋଟେ ମୁଣ୍ଡରେ ପଶିଯାଇଛି ଆଉ। ଆଉ ଏଇ ହଷ୍ଟେଲରେ ଆସି ଛାଡ଼ିଲୁ, ଖାଲି କାନ୍ଦିଲା ଯେ, ମାନେ ଜମା ପଢିଲାନି। ଖାଲି ରାତ ତିରେ ବସିକିରି ଯାଇଁ ସିଡ଼ି ପାହାଚ ଉପରେ ବସି କାନ୍ଦେ। ଆଉ ତାଙ୍କ ମ୍ୟାଡମ ମତେ ଫୋନ୍ କଲେ ସାରିକି ଫୋନ୍ କଲି ଆଉ ମ୍ୟାଡ଼ମ୍ ଏମିତି ହଉଛି କଣ ତାକୁ କଣ ଆମେ ମମି ଚିନ୍ତା ମୋର କିଛି ନାହିଁ। ମୋ ମମି ଚିନ୍ତା। ହେଠୁ ଫେର୍ ଆମେ ହେଠୁ ଆସିକିରି, ମୁଁ ଆସିକିରି ଏଇଠି ରହିଲୁ ଆଉ। ଘର ଲୋକ
ଆଉ ଗୋଟେ ଶୁଣିକି ମନ ଦୁଃଖ ହେଲା। ହଉ ଛାଡନ୍ତୁ। ଭଗବାନ ଯାହା କରିବେ ପୁଅଟିକି ଅନେଇକି ପୁଅ ହିଁ ମଣିଷ
ହଉ ପୁଅକୁ ଦେଖିକି ଜୀବନ କାଟିବା କଥା ଆଉ।
ସେଇ ସେ ସେ ଛାଡୁନି ମମି ମମି ମମି ମମି ଟିକେ ବି ଅବିକା ସେଇଠି ହୁଁ ମ୍-ଉ, ଯଉ ଏଇଠି ଯାଲା, ସେ ଭଉଣୀ ଡାକିଲା କହିଲା ଆସେ ତୁ ଶୀଖରପୁରୁ ଯାଇଚି। ଚି ସକାଳୁ ଦଶ ଥର ମାନେ ଟିକେ ପରେ ଟିକେ, ଦଶ ମିନ୍ଟି କି ଥରେ ଫୋନ୍ କରିବ। ମୁଁ କହିଲି ତୁ ହଷ୍ଟେଲ ମୁଁ ନା ଏଠି ଆସ୍ ପାଖରେ ରହିଗଲି ଆଉ ଯଦିକା ଯିବୁ ସେ ଯୋଉ ରାୟଗଡ଼ା, ଗୁଣପୁର ରାୟଗଡା ଏତେ ଦୂର ଆଉ ସେଥି ପୁଣି କେତେ ଦିନ ରହିବୁ। ଆଉ ମମି ମମି ସବୁବେଳେ ହନ୍ତି, ଘର ଲୋକ ବି ସେଇଆ କୁହନ୍ତି, ମମି ମମି ଲାଜ ଟିକେ କେ ଛାଡ଼େ ମାନେ, ମୁଁ କହିନି ମମି ନାଁଲେ କଣ, ଏମିତି ଗୋଟେ ଯୁଗୁରୁ ସେଇ ଟି ମମି ଏତେ ମାନେ କାଳେ ମୋ ବାବା କଣ ହେଇଗଲା ମମି ର କାଳେ କଣ ହେଇଯିବ, ସେ ତାର ଗୋଟେ ଡର ରହିଯାଇଛି, ସେଇଟା ମୁଣ୍ଡରେ ପଶିଯାଇଛି।
ହଁ।
ଆଉ ସେଇୟା ଆଉ
ହଁ ହଉ ଛାଡନ୍ତୁ।
ଆସୁଛନ୍ତି ମାନେ, ଯାହା ଆଉ ହୁଁ ସେ ଗୋଟେତ ଛୁଆ ଠାକୁର ଟା ଯା କ ମଣିଷ କହିଲ ଆ ଆଉ କଣ? ଆଉ ଲାଇଫ ର ମାନେ ଆଉ ଜୀବନର ଆଉ କଣ ଅଛି କି
ନାଇ କିଛି ନାଇ
ହ
ହଉ ଛାଡ଼ନ୍ତୁ, ପିଲାକୁ ପିଲା ମଣିଷ ହଉ, ସେ ପିଲାଙ୍କୁ ଅନେଇକି ଜୀବନ ସିଏ ହିଁ ମଣିଷ ହବ, ସିଏ ସବୁ କିିଛି ଦୁଃଖ ଦୂର କରିବ
ସେ ପିଲାଟା ଭଲ ଟ୍ୟାଲେଣ୍ଟ ତାର ଅଛି, ମାଇଣ୍ଡଟା ବହୁତ ଭଲ ଆଉ ଟିକେ ଏଇ ମାମା ଟା ଟିକେ ଏମତି ସାଙ୍ଗେ ସାଙ୍ଗେ ଡିଷ୍ଟର୍ବ ହେଇଗଲା। ତଥାପି ଏଇ ବୟାଅଶୀ ପ୍ରତିଶତ ରଖିକିରି ପାସ୍ କରିଛି।
କରିଛି ନାଇ କହୁଥିଲା, ନାଇଁଣ୍ଟୀ ରଖିବ ହବ ବୋଲି ନବେ ହବ ବୋଲି
କିନ୍ତୁ କମିଗଲା ଟିକେ ବୟାଅସି ହେଲା, ମୁଁ ତାକୁ ଆଉ ରେଚେକିଂ କହିଲି ନହେଲେ ଖାତା ଟ କେମେଷ୍ଟ୍ରୀ କହୁଥିଲା କମିଗଲା। ଆଉ ଟିକେ ରିଚେକିଁ କର? ଉ କଲାନି, କି ଆଉଥରେ ଫର୍ମ ଫିଲପ୍ କରିକି କେମେଷ୍ଟ୍ରି ପରୀକ୍ଷା ଟା ଦେଇଦେ, କେମିଷ୍ଟ୍ରୀ ତାର ଭଲ ଥିଲା ମାନେ ଅସିଏ ନବେ କହିଲା, ନବେରୁ ତଳେ ଆସିବା କଥା ନୁହଁ, ପିନି କହିଲେ ସତୁରିଆ ଆସିଛି।
ହଁ ହୋ ହ
ଆଉ ମନ ଦେଲନି, ଏଠୁ ପଳେଇଲା ଗାଁକୁ ଯାହା ଅଇଲା ଅଇଲା, ଆଉ କଣ କରିବା? ଏମତି ଆଉ
ଓହୋ, ଆପଣ ରଜ କଣଠୁ ବୁଲିଲେ? ରଜକୁ ମୁଁ ଆମର ଏଇ ଭୁବନେଶ୍ୱରରେ, ଏ ତିନିଟା ଜାଗା ଯାଇଥିଲି, ତିନିଟା ଜାଗା। ଏଇ ଧଉଳି, ଏମିତି ସବୁ ଜାଗମରା, ଏମିତି ସବୁ ପାଖାପାଖି ଯାହା ଯାଇଥିଲି ଆଉ, ହଁ, ଆପଣ କୁଆଡେ ଯାଇଥିଲେ କି? ରଜକୁ? ନା ଆଉ ଗାଁ ଆ ମୁଁ ଗାଁ କୁ ଯାଇଥିଲି।
ତାର ବାବା ଥିଲାବେଳେ, ଆମେ ପ୍ରାୟ ସବୁ
ପ୍ରାୟ ସବୁ ପରେ ପିକନିକ ସବୁ ବର୍ଷ ଯାଉ, ଓଡିଶାରେ ପ୍ରାୟ ଜାଗା ଗୋଟେ, ଗୋଟେ, ଜାଗା
ଆଉ କୁଆରେ ଇଚ୍ଛା ନାହିଁ ଯିବାକୁ ବି ଆଉ ଯାଇନି ଆ, ମୋ ପୁଅ ବି ଏତେ ଏ ତାର ବି ଏତେ ବୁଲିବାକୁ ଇଚ୍ଛା ନାହିଁ।
ହଁ ହଁ।
ଖେଲେଦିଛି ଯିବା ବୋଲି ରାଗିଥିଲା, ମୁଁ ଯିବିନି ଯିବିନି, ଠାକୁର ମୁଁ ଟିକେ ଠାକୁର ବେଶ ପୂଜାପୂଜି କରେ। ତ ତମେ ଆଉ ଠାକୁର ଜମା ପୁଜିବନି, ବୋଲେ ଆମର ଭାଗ୍ୟରେ ଯାହା ଅଛି ନା ଭାଗ୍ୟରେ ତ
ଭାଗ୍ୟ, ଠାକୁର ତ ଶୁଣିଲେନି ଆଉ କାହିଁ ପୂଜିବ?
ମୁଁ ଜମା ଯିବ ପୁରୀ ଜମା ଯିବିନି, ମତେ ଜମା, ମୁଁ ଯିଏ ଆଇଲେ ଦୁଃଖ ରଖି, ଯିଏ ଆଇ ଯୋଗି ମୁଁ ତାଙ୍କୁ ଏଇ ମୋ ପୁଅରେ ବି ବହୁତ ଦୟାଭାବ ଅଛି ସିଏ ବି ଦିଏ, ଯାହା ସବୁ ଇଏ କିନ୍ତୁ ତାର ଏଇ ସେମିତି ବିତୃଷ୍ଣା ମାନେ, ମନ ଗଟେ ଆସି ଯାଇଛି ଘୃଣା ଭାବ, ଆଉ ଠାକୁର ଫାକୁର କେହି ନାହାନ୍ତି, ତେଣୁ ଠାକୁରଙ୍କୁ ଖୋଜିବନି କି ଇଏ କରିବି ହେ ନାଇଁ ବହୁଠ କହିଲା ପରେ ଯାଇଥିଲା ଜଗନ୍ନାଥ ପୁରୀ ଆଉ ପିଇସି ଅଛି, ପୁରୀରେ ତ ଯାଇଥିଲା ବୁଲାବୁଲି କର ତା ମୁ ଯ ଦି ଭାଇ ଯକ ବଡା ହେ ପା ଯାଇକରି ବୁଲାବୁଲି କରି ଆଇଥିଲେ ଆଉ, ବଡା ବାଖୁ ଆସ ଦୁଇ ଭାଇ ଯାକ ଚାଇଣିଁଥିଲି ସେ ଦିଗରୁ ଆଜ୍ଞା।
ପରେ କଥା ହେବା ଆ